ହାଲୋ। ହାଲୋ। ହାଲୋ। ହାଲୋ। ଶୁବୁଚି ନା? ହାଲୋ, ମୁଁ କଇଲି ତୋମ ନେଟୱାର୍ ପାଉନି। ନମସ୍କାର। ହାଲୋ।
ପ୍ରଣାମ।
ମୁଁ କଇଲି ନମସ୍କାର।
ସତ୍ ସୁବତେ।
ମୁଁ କଇଲି ତୋମ ଭଏସ୍, ମୁଁ କଇଲି ପ୍ରଣାମ, କଣ କରଚନ୍ତି? ହାଲୋ।
ଏଇ ଶୋଇଚି ଆଉ।
ହଁ, ହଁ, ହଁ ମୁଁ କଇଲି କଣ ଖାଇଥିଲେ?
ଖାଇଥିଲି ମଞ୍ଚୁରିଆନ୍ ଆଉ ଚା ପିଇଥିଲି। ତୋମେ କଣ ଖାଇଥିଲ?
ମୁଁ ଖାଇଥିଲି ପଖାଳ ଭାତ ଆଉ ହଉଛି ଆଳୁ ଭଜା।
ଇସ୍
ହୁଁ।
ମୁଁ ସଖାଳେ ଖାଇଥିଲି ପରଟା ଓ ଆଳୁ ଭଜା।
ଅଁ, ହଁ ଏଇଟା ହେଲେ ତ ହବ ଆଉ।
ହୁଁ, ତୋମେ କରିଥିଲ ବୋଲେ ଆଳୁ ଭଜା?
ହଁ। ମୁଁ କଇଲି ଯୋଉ ଅ, ସାଠିପିକେଟ୍ ଟା ପରେ ଆଣିଲେ ହବନି?
ସାଠିପିକେଟ୍ ଚାର୍ ଦିନ୍ ଡେଟ୍ ଥିଲା। ତ ସେ ଦେଇଚନ୍ତି ତମେ କଲ୍ କରିକି ବୁଝିବ ମାନେ ଏବେ ଆପ୍ଲାଏ ତ ତ କଲେ ଗୋଟେ ଆପ୍ଲିକେସନ୍ ଦେଲେ ସି ଏଲ୍ ସିଟା ପୁଣି ଆସିଅ ପନ୍ଦର୍ ଦିନ୍ ପରେ
ସି ଏଲ୍ ସି ଟା ନ ଆସିଲେ ହବନି?
ସେଇଟି ଦରକାର କୋଉଠି ଦବ ପୁଣି କୋଉଠି କଲେ ପଢ଼ିଲେ କି ଜବ୍ ମୋ କଲେ ଦରକାର୍ ପଡ଼ିବ ବୋଧେ ଆଉ ସବୁ ମିଳିଯିବ ସେ ସି ଏଲ୍ ସି ଟା ପାଇଁ ଆପ୍ଲାଏ କରିବାକୁ ପଡ଼ିବ ଆପ୍ଲିକେସନ୍ ଦବ। ନିଜେ ହିଁ ଯାଇକି ଆଣିଆକୁ ପଡ଼ିବ।
ଓହୋ। ମାନେ ଏଇ ତିନ୍ ଟା ଯୋଉ ସେଟା ପରେ ମାନେ ଦେଇଦେବେ ସାଙ୍ଗେ ସାଙ୍ଗେ।
ହୁଁ ହେଲା ଆପ୍ଲିକେଶନ୍ ଟା ଦେବ ସି ଏଲ୍ସି ପାଇଁ।
ଓହୋ ଆଚ୍ଛା।
ଦରଖାସ୍ତ ଲେଖିବ ଲେଖିକି ପୁଣି ଯିବ ପୁଣି କୋଉଠିକି? ଆଁ ସିଗ୍ନେଚର କରିକି ଆଣି ପ ପ୍ରିନ୍ସିପାଲଙ୍କ ଠାରୁ ସେଠୁ ସିଗ୍ନେଚର କରିଛି ନେଇକି ଦବ ପୁଣି ଯୋଉ ସେରା କଣ ହଁ
ଓହୋ ଆଚ୍ଛା ଆଛା।
ଯାଇକି ପଳେଇ ଆସି କଥା ହେଇଯିବ ନହେଲେ କଲ କରିକି। ଯୋଉ ଯୋଉ ଦିନ ଛୁଟି ଦେଖିକି ଆସିବ ଆଉ
ମୁଁ କହିଲି ଯୋଉ ଯୋଉ ସାରଙ୍କ ସହିତ କଥା ହେଲେ ଚଳିବ।
ହଁ କୁହ କୋଉ ସାରଙ୍କୁ ପଚାରି ଦିଅ ସେ ବଳେ କହିବେନିକି କାହିଁକିନା ଦେବ ବିଶେଷ କରିକି ବି ସେମାନେ ସବୁ ଜବ୍ କରୁଛନ୍ତି ସେମାନେ ତ ନାହାନ୍ତି ନା।
ହୁଁ ହୁଁ ହୁଁ ହୁଁ।
ସାରେ ବୁଝିବ କାହାଠାରୁ କଣ କଲେ ହବ?
ଏଇଆ ଭାବୁଛି ହଁ କଣ କଲେ ହବ?
ନା ତାଙ୍କ ଠାରୁ ବୁଝିବ ସାରଙ୍କ ଠାରୁ ସାର୍ ଙ୍କୁ ସିଏ ଡାଇରେକ୍ଟ ପଚାରି ଦେବ ସାରେ ବଳେ କହିଦେବେ।
ଏଇଆ ଭାବୁଚି ଥିଲି ସାରଙ୍କ ସହ କଥା ହେବି ବୋଲି।
ହୁଁ କଥା ହେଇଯାଅ ଭଲ।
ରା ହଁ ଲାତିକି କଣ ଖାଇବ?
ରାତିରେ କଣ ଖାଇବି ଜାଣିନି? ଦେଖିବା କଣ ହେଇଥିବ ରୁଟି ଆଉ କଣ ହେଇଥିବ ଆଉ
ଓହୋ ଆଚ୍ଛା ତମେ ରାତିରେ ରୁଟି ଆମର ବି ସେଇ ରୁଟି ଆଉ କଣ?
ହୁଁ।
ହଁ ମୁଁ କହିଲି ଯୋଉ ରୁଟି ଆଉ କଣ କରି ମାନେ ତମ ମା କରୁଛନ୍ତି।
ମୁଁ ବି ଦେଖ ଛ ହେଇଥିବ ଆଉ
ହୁଁ ହୁଁ ଆଉ ବର୍ଷା ହେଇଥିଲା ନା ସେଆଡେ?
ବର୍ଷା ଏଜି ତ ଜୋର ହଉଛି।
ଏବେ ବି?
ନା ଏବେ ହଉନି କମିଯାଇଛି ସଞ୍ଜ ପରବର୍ତ୍ତୀ କମି ଯାଇଛି। ସଞ୍ଜ ବେଳେ ପୂର୍ବରୁ ହେଲେ ହଉଥିଲା।
ହଁ ଜୋର
ହଁ ପା ହଉଥିଲା ତ ଜୋରେ ମାନେ ବହୁତ ଗାଧୁଆବେଳ ଟାଇମରେ ବେଶୀ ହଉଥିଲା।
ହଁ ହଁ ଆଛା।
ମାନେ ସେତେବେଳେ ମୁଁ ଲକ୍ଷ୍ୟ କରିଛି ହଉଥିଲା ଜୋରେ।
ହୁଁ ହୁଁ ଓହ। ଆଚ୍ଛା ଆଚ୍ଛା।
ତମ କଲେଜ ଆସିବନି କି ମାନେ କଣ କାମ ଅଛି?
ହୁଁ।
ଆସିଲେ କହିଦବ ସାରଙ୍କୁ ଖାଲି କଲ କରିକି ଆଉ ସାର ବେଳେ କହିଦେବେ କିଛି ହେବନି। କଁ କରିବ?
ପରେ ଟିକେ ଯାଇଥାନ୍ତି ତ ଏବେ ଟିକେ କାମ ଅଛି। ସେଇଥିପାଇଁ ଟିକେ ଅସୁବିଧା ହଉଛି ମୁଁ ଯାଇପାରୁନି ନା। ମୁଁ ଗଲି ସିଏ ପୁଣି ଲାଷ୍ଟ ଡ଼େଟ୍ ଦେଇଛନ୍ତି ମାନେ ଏତେ କମ ଦିନି। ର ପିଲା କଣ କରୁଥିବେ ନାଇଁ ମାନେ ଏତେ କମ୍ ଦିନିରେ କହୁଛନ୍ତି ହଁ। ସେଇଆ ତ କଥା।
ବୁଝିଦବ ଦି ଦିନ ଗଲାଣି ଅଲରେଡ଼ି। ତିନି ଦିନ ଗଲାଣି ଆଉ କାଲି ଗୋଟେ ଦିନି।
ଆଜି କେତ୍ ତାରିକି ଆଜି ତ ଦୁଇ ନି ଆଜି ଦୁଇ ଦୁଇ ଦୁଇ
ଚାରି ତାରିକ୍ ପର୍ଯ୍ୟନ୍ତ ଅଛି ନା କେତେ?
ହଁ ଚାରତାରିକି ଯାଏ ଅଛି।
ହୁଁ ବୁଝିଦବ ଆଜି ତ ରାତି ହେଲାଣି କାଲି ବୁଝିଦବ।
କାଲି କଲ କରି ବୁଝିବାକୁ ପଡ଼ିବ ନୁଅଁ।
ହଁ।
ଉଁ ହଁ। ଆଉ ଆପଣଙ୍କ ଘରେ ସବୁ ଭଲ?
ହୁଁ ହୁ ବଢ଼ିଆ ସବୁ ଆଉ ଆପଣଙ୍କର?
ହଁ ମତେ କେବେ ଡ଼ାକୁନା ତମ ଘରକୁ ବୁଲିବାକୁ।
ଯେତେବେଳେ ଇଚ୍ଛା ଆସ।
ହଉ ଠିକ ଅଛି ଯିବି ଆଉ।
ହେଲା।
ହଉ ମୋ ପାଇଁ କଣ କରିକି ରଖି ଆମ ଘରଟା ସେଇଟି।
ଆସିଲେ ଆସିଲେ ସିନା କିଛି ପ୍ରିପାୟାର କରିବି କାହିଁକିନା ମୁଁ
ହଁ ଆମ ଘରଟା ସେଇଠି ତମ ଘର ଆଡ଼େ। ହେଲା କିନ୍ତୁ ଆମେ ରୋହୁଛୁ ମୋ ମାମୁଁ ଘରେ।
ଓହୋ ବଢ଼ିଆ ମାମୁଁ ଘର ତ ବୁଲୁଥିବ ସେଠି ଆଉ ଘରକୁ ଆସ
ହଁ ହଁ ମୁଁ ଏ ଯୋଉ ମେଳା ଯୋଉ ହୁଏ ନାଇଁ ବରୁଣେଶ୍ୱର ସେଇ ମେଳାରେ ଯାଏ ଆଉ ଯଜି ମୋ ଜେଜେଙ୍କର ଶ୍ରାଦ୍ଧ ହୁଏ ତ ଯାଏ।
ହୁଁ।
ଏଇଆ ଆଉ। ମୋ ଜେଜେମା ଆମ ପାକାରେ ଆମ ଘରେ ଯାମ ହଁ ଆମ ସେଠି ଯା ମୋ ଦାଦା ଖୁଡ଼ି ଆଉ ତାଙ୍କ ପୁଅ ଆଉ।
ହୁଁ।
ଆଉ କେଇ ନାହାଁନ୍ତି।
ଯାଉଥିବ କେତେବେଳେ ବୁଲାବୁଲି ପାଇଁ ଖାଲି ଆଉ।
ହଁ ଏଇ ଯୋଉ ଅଗ୍ୟେ ଯୋଉ ଇଏ ପୂର୍ଣ୍ଣିମାରେ ଯାଉ ଯୋଉ ଦିଆ ହୁଅନ୍ତିନି ପିଣ୍ଡ। ପୂର୍ବ ପୁରୁଷଙ୍କୁ ସବୁ ପି ନା ନା ସବୁ ଅଘି ଜାଳନ୍ତି ଯୋଉ।
ଦେକ୍
ହଁ ହଁ ଦୀପାବଳିରେ ଦୀପାବଳି।
ହୁଁ- ଦୀପାବଳିରେ ଆସିଥବ ଆଉ। ହୁଁ ବରୁଣେଶଶ୍ଵର ମେଲା ସେଇଠି ସେଇ ପାଖରେ ପୁରା ତମ ଘର କି?
ହଁ- ହଁ -ହଁ ନା ପାଖ ନୁହେଁ ମାନେ ସେଉଠୁ ପୁରା ଅଳ୍ପ ବାଟ।
ହୁଁ।
ପାଞ୍ଚ ମିନିଟ୍ ର ରାସ୍ତା ଆଉ।
ସନ୍ତୋଷୀ ମା ମନ୍ଦିର ଯାଇଚୁ?
ହଁ।
ମୁଁ ଏଯାଏଁ ହେଲେ ଯାଇନି ଏଇ ପାଖେରେ ହେଇକି।
ହେ! ଭଗବାନ୍। ହଁ- ଯିବୁ ନା ଆଉ। ସେଠି କେତେ ଭଲ ଭଲ ମାନେ ପୁରା ସାଉଥ୍ ଇଣ୍ଡିଆ ଟାଇପ୍ ର।
ବଢିଆ ଫଟୋ ଉଠେବା ପାଇଁ ନା ତୋର୍ ତ ସେଇଟା ଦରକାର୍ ଆଉ ନା।
ହଁ- ହଁ -ହଁ ଏବେ ସବୁ ପ୍ରି ୱେଡିଙ୍ଗ୍ ପ୍ରେ ୱେଡିଙ୍ଗ୍ ସବୁ ଯଉ ହଉନି ଏବେ ପ୍ରାୟ ପିଲା ମାନେ ସବୁ ସେଇଠିକି ହିଁ ଯାଉଚନ୍ତି ସବୁ ସୁଟିଂ କରିବାକୁ।
ହଁ- ହଁ ବଢିଆ ଫୋଟୋସୁଟ୍ ମସ୍ତ୍ ପୁରା।
ହଁ।
ହେଟା ଗୋଟେ ବଢିଆ ଜାଗାଟେ ଅଛି।
ହଁ ସେଇଟା ଗୋଟେ ଭଲ୍ ଜାଗା। ମାନେ ସେ ସେଠି ଜାଣିଚ ଚୋରି ହେଇଯାଇଥିଲା -ତମେ ଜାଣିଥିଲ?
ନା।
ହଁ- ଚୋରି ହେଇଯାଇଥିଲା। ଠାକୁରଙ୍କର କଣ ସବୁ ଗୋଟେ- ମାନେ ଠାକୁରଙ୍କର ସବୁ ମକଟ ଫକଟ ଯଉ ନୁହେଁ ସେଇଟା ଚୋର୍ ରି ହେଇଯାଇଥିଲା। ଚୋରି ହେଇଯାଇଥିଲା ବନ୍ଦ୍ ହେଇଯାଇଥିଲା କିଛି ଦିନ୍ ମାନେ ଯଉ ମାନେ ସେଇ ବରଣେଶ୍ଵର ରେ ଟାଇମ୍ ଦା ଲାଷ୍ଟ୍ ଦିନ କି ସେକେଣ୍ଡ୍ ଦିନ ବୋଧେ। ସେଇ ଟାଇମ୍
ଆ-ସେଇ ଟାଇମ୍ ରେ ବେଶୀ ଚୋରି ହଉଥିଲା।
ହଁ -ହଁ- ହଁ -ହଁ ସେଇ
ଆମ ସେପଟେ ଏବେ ଯଉ ମେସ୍ ପାଖରେ ହନୁମାନ ମନ୍ଦିର ନଥିଲା
ହଁ- ହଁ- ହଁ।
ସେଠି ବି ଥରେ ଚୋରି ହେଇଥିଲା।
ସେଇ ଟାଇମ୍ ରେ
ସେଇ ଟାଇମ୍ ମେ ବି।
ହଁ- ହଁ -ହଁ ସେଇ ଟାଇମ୍ ରେ ମାନେ କଣ ହେଇଥିବ ମାନେ ଚୋର ମାନଙ୍କର ବୋଧେ ସେଇ ଟାଇମ୍ ରେ ମାନେ ବେଶୀ ଚୋରି କରିବାକୁ ଇଚ୍ଛା ଆଉ ସେଇପାଇଁ ଚୋରି ହେଇଯାଇଚି ଆଉ। ଚୋରି କରୁଚନ୍ତି ତାଙ୍କର ଇଚ୍ଛା ହଉଚି ଚୋରି କରିବାକୁ ଆଉ।
ହୁଁ।
ହଁ। ହେଇଆ ହଉଚି କଥା ଆଉ। ଆଉ ରାତିିକି ତାହେଲେ ରୁଟି ଖାଇବ ନୁହଁ?
ହଁ -ହଁ।
ଉଁ -ହୁଁ -ହୁଁ- ହୁଁ ଆଚ୍ଛା।
ତମେ କଣ ଖାଇଥିଲ -ପଖାଳ ଆଉ ଭଜା ନା?
ହୁଁ ମୁଁ ପୁରି ଖାଇଲି।
କୁର୍ କୁରି।
ହଁ।
କୋଉ କୁର୍ କୁରି?
ବିଙ୍ଗୋ ଟେଡେ ମେଡେ।
ଇସ୍ ହେଲା ଆଉ।
ହଁ ହ ପାର
କର।